ହୁଁ ସାର୍ ଭଲ ଅଛନ୍ତି?
ଭଲ କଣ ଆରେ ଇ କୁକୁର ଫୁକୁର କଣ ପଶି ଯାଉଛନ୍ତି କି ଆମରଇ ଡେଇଁ ଡେଇଁକିରି।
ହୁଁ କୁକୁର ତ ଆଜିକାଲି ଭାରି ହଇରାଣ କରୁଛନ୍ତି ଆଉ। ବାକି ଲୋକ ତ କଣ ଆସିଥିଲେ ମୁଁ ଦିଇଶହ ଦୁଇ ଦିନ ପୂର୍ବରୁ କଣ ବହୁତ ସାରା ଚାରି ପାଞ୍ଚ ଜଣ ପିଲା ଆଇଥିଲେ ଡାଲି ଫାଲି ଧରିକି ନେଇକି ଯିବେ ବୋଲି। ଭାକସିନ୍ ଫାକସିନ୍ ଦେବେ କୁକୁର ମାନଙ୍କୁ।
କିଏ ଦବ?
କୁକୁର ଧରା ଯୋଉ ଆସନ୍ତିନି।
ହଁ ହଁ ହଁ।
ଧରିକି ନେଇକି ଯାଆନ୍ତି ଭ୍ୟାକ୍ସିନ ଦେଇକି ଛାଡନ୍ତି।
ହଁ ହଁ ହଁ ଆସିଥିଲେ କି କେବେ?
ଥିଲେ ଦି ତିନିଟା କୁକୁରକୁ ନେଲେ ଭାଇ ଗୋଟେ ମଜା କଥା ଶୁଣ ଆମେ ପୋଡାରେ ଖେଳୁଛୁ ସେ ଆସିଲେ।
ହଁ।
ତାପରେ ସେମାନେ ଆଚୁଆଲି କଣ କହିଲ ସେ ଗୁଟା କୁକୁାକୁ ଧରିଛନ୍ତି ଆଉ ଥରେ ଚାରି ପାଞ୍ଚ ଜଣ ସାଙ୍ଗ କଣ କରୁଛନ୍ତି ନା ଦୋଡି ଦୋଡି ସେ ପଡ଼ିଆକୁ ପଳଉଛନ୍ତି ପଛରେ ଆମ ସେ ଭୋକଉଛନ୍ତି। ଆଁ କଣ କହିବ କହିଲ?
ଆରେ ସେଇ ଯୋଉ ରାହୁଲ ର ଭାଇ କୁକୁର କଣ କାମୁଡି ଦେଇଥିଲା ବା? ସେ ଭଲ ହେଲା ରାହୁଲ ଭାଇ କି।
ହଁ ହଁ ମୁଁ ଶୁ ଶୁଣିଲି କି ରାହୁଲ ଭାଇ କାମୁଡି ଦେଇଛି ମୁଁ ଆଉ ଜାଣିନି।
ହଁ ନାଇ ଏଇ ଯୋଉ ଛୋଟ ଛୁଆ ଗୁଡ ବି ଆସଛନ୍ତି ଯୋଉ ଖେଳିବାକୁ ଆଙ୍କ ଭିତରକୁ ବି କାହା ହ ସେଦିନ ଗୋଟେ କାମୁଡି ଦେଲା, ଏ ସୁବ ହଁ ନା କା ଭାଇ କିି ଏମିତି ଗୋଟେ କାମୁଡିଗଲା।
ଓହୋ ଏ କୁକୁର ଗୁଡାକ ଭାରି ହଇରାଣଆ ଜନ୍ତୁ ଗୁଡାକ ନା।
ହଁ। ଆରେ ଇଏ ତ ଡେଲି ଡେଲି ଖରା ବେଳେ ଆଉଛନ୍ତି ଗେଡ ବାଡି ଧରିକି ଆସିକିୟାକୁ ସବୁ ତଡିକି ନଉଛି। ଁ
ଗେଡ଼ ଆଜି ଆସିଥିଲା କି?
ଉଁ?
ଗେଢ ଆଜି ଆସିଥିଲା?
ହୁଁ।
ଓହୋ ଗଟା ତାଙ୍କ ହେଇଛି ତାଙ୍କ ତାଙ୍କର ତାଙ୍କୋ ସାହିର ବୋଧେ ହେଡ୍ ବୋଧେ ଆଉ?
ହଁ ଆରେ ସିଏ ମୁଁ ଦେଖୁଛି ଭାଇ ତାକୁ ଖେଳ ଆସୁ କି ନ ଆସୁ ସି ମାନେ ମାମତକାର ଦେଖଉଛି ମାନେ ପୁରା ଲିଡର ଭଳିଆ ଦେଖଉଛି।
ହଁଉଁ ଜୋଟାକି ଠିକ୍ କଥା ନୁହେଁ।
ହଁ ତାକୁ ମାନେ ଦେ ତାକୁ ନୋଟିସ କରୁଛୁ ତାକୁ ଖେଳ ପଛ ନ ଆସୁ ଦିଅ ଖେଳର
ମୁଁ କ୍ୟାପଟେନ୍ ହେବି ମୁଁ ଏଇଟା କହିବି।
ସ ପିଲା ପିଲା ଡାକି ଦଉଛି ଦେଖୁନୁ। ତୁ ଯୋଉଟେ ଯେବେ ଗୋଟେ ଆଶା ଧିରି ବଇଚୁ ତୁ ନାହିଁ ଆଜି ପିଲା କମ ଅଛନ୍ତି ଶୀଘ୍ର ଆଉଟ ହେଇ ଯାଉଛନ୍ତି ତ ମୋତେ ଆଜି ଚାନ୍ସ ଟା ମିଳିବ। ହ୍ୟାଲୋ ବାହୁବୁଲି ର ଓଲ ଦେବୀ ଆସ।
ହୁଁ।
ହେ ସୁଥୁରିବେନି ସେମାନେ ଯୋଉଳିଆ ହଉଛନ୍ତି।
ଉଁ। କଣ କରିବା ଆଉ?
ମୁଁ ଭାବୁଛି ଗୋଟେ ବ୍ୟାଟ୍ ଆଣିବି ବୋଲି ପୁଣି ମନେ ମନେ ଭାବୁଛି ନା ବ୍ୟାଟ୍ କଣ ଆଣି ବ୍ୟାଟ୍ ଆଣିଲେ ବି କିଛି ଲାଭ ନାହିଁ? ବ୍ୟାଟ୍ କଣ ନାହିଁ କି ଏଇନା ପାଖରେ?
ହୁଁ।
ନଁ ତୁ କହୁନୁ ଗେଡ ଠାରୁ ବ୍ୟାଟ ରଖିବି ନା ରଖିବିନିଁ ମୁଁ ଏଇନା ଚାହିଁଲେ ନା ଗୋ ମୁ ମୁମେଣ୍ଟ ନେଇ ଆସିବା ବ୍ୟାଟଟା ପାଖରେ ରଖିବି ଖେଳବା ପାଇଁ। ରଖିଲେ ଅସୁବିଧା କଣ? ରଖିଲେ ଅସୁବିଧା କଣ? ହେଇକି ବ୍ୟାଟଟା ଆଣେ ହେଇକି ବ୍ୟାଟଟା ଆଣେ ପୁରା ମାନେ
ତମ ନିଜ ତମ ପାଖରେ କଣ ନିଜର ପଇସା ନାଇଁ ବ୍ୟାଟ ଆଣିବା କିଛି ତାଙ୍କଠୁ ରଖିବ।
ଆରେ ସେ ବ୍ୟାଟରେ କଣ ମୁଁ ପଇସା ଦେଇନି କି କଲେକ୍ସନ ହେଲା ଯେତେବେଳେ ମୁଁ ବା ପଇସା ଦେଇଛି ହଁ।
ଟଙ୍କା ଦେଇଚୁ ସେ କହିଲେ ତମେ ଦୁଇଶହ ଟଙ୍କାରେ ବ୍ୟାଟ ରଖିବ।
ମାନେ ମୋ ବ୍ୟାଟ୍ ଯେତେବେଳେ ରହିଲୁ ରହିଲୁ ମୋ ବ୍ୟାଟ ଯେତେବେଳେ ଭାଙ୍ଗିଥିଲେ। ମୁଁ କହିଥିଲି କାହାକୁ ଟଙ୍କାଟା ମାଗିଥିଲି।
ମାଗିଥାନ୍ତ ନା ମା ନମାଗି ମାଗିକି ତମେ ଏଟା ଭୁଲ କରିଛ।
ସିଏ ଇଏ କି କଥା ଆମର କଥା ହେଲା ନାଇଁ ତାପରେ ମୁଁ ଯେହେତୁ ରଖୁଥିଲି ତ ମତେ ଯୋଉଭଳିଆ କହିଲେ ଏଇ ବ୍ୟାଟ ଆଣେ ଖେଳିବା। ମାନେ ମନ ଇଛା ଧମକ ଚମକ ଦେଲା ଭଳିଆ।
ହଁ ଏଇଟା କଣ ଠିକ୍ କଥା।
ସେଇକଥା ବା ନିଜ ବ୍ୟାଟ୍ ଯେତେବେଳେ ତ ତମର ନାହିଁ ତମର ସେ ବ୍ୟାଟ ମତେ କିଛି ହକ ନାହିଁ ସେଇଟା ମୁଁ ବୁଝିଯାଇଛି।
ହୁଁ।
ଯେ ପର୍ଯ୍ୟନ୍ତ ବ୍ୟାଟ ଟା ତମର ହେଇନି ତ ସେ ବ୍ୟାଟରେ ତମର କିଛି ହକ ନାହିଁ ଆଉ।
ଆଉ ଘରେ କଣ କରୁଛନ୍ତି ସମସ୍ତେ?
ଘରେ ତ ଏଇନା ଆମର ଜଷ୍ଟ ଖାଇବା ପିଇବା ଶଇଲା ବାପା ଶୋଇଛନ୍ତି। ବୋଉ ଶୋଇଛି। ମାଉସୀ ଫୋନ କରୁଛି ବୋଉ ମାଉସୀ ସହିତ ଗପୁଛି ଆଉ।
ଆଉ ଟିକେ ଅଲଗା ପ୍ରକାର କଥା ହଉନା।
ଅଲଗା କଣ କଥା ହେବି।
ସବୁବେଳେ ମୁଁ ତ ଅଲଗା ପ୍ରକାର କଥା କହୁଚି ଆଉ।
ଆରେ ମୁଁ ଯିବି ବା।
ତମେ ତ ମିଛ କଥା କହୁଛ ସବୁବେଳେ ମୋତେ ଆଉ।
ତତେ କାଇଁ ମିଛ କଥା କହିବି।
କାଲି କହିଲୁ ପଡିଆରେ ଆସିଛି ମୁଁ ଖେଳୁଛି ଦ୍ୱିତେଇ ଯାଇଛନ୍ତି। ଦେଖିଲାବେଳକୁ କେହି ଆସିନାହାନ୍ତି। କାହିଁବା ମୁଁ ଆମ ଛାତ ଉପରୁ ଦେଖିଲି କାଇଁ କେହି ନଥିଲେ।
ଇଏ କି କଥା ମୁଁ ତତେ ମିଛ କଥା କହିବି ଆ ମତେ ପାପ ଲାଗିବ ମିଛ କଥା କହିଲେ ମୁଁ ଆଜି ପର୍ଯ୍ୟନ୍ତ କାହାକୁ ମିଛକଥା କହିନି ତତେ କହିବି।
ହୁଁ। ଆଉ କୁ ଆଉ ସବୁ ଭଲ ଚାଲିଛି ସବୁ ତମର ଅଫିସ ଫଫିସ କେମତି ଚାଲିଛି ସବୁ?
ଅଫିସ ମୁଁ ଛାଡ଼ିଦେବି।
କାହିଁକି?
ଛାଡିଦେବି ଆଉ ଠିକ ବାଗରେ ପଇସା ପତ୍ର ଦୋଉନାହାନ୍ତି। କାମ ଅଧିକ ଆଦାୟ କରିଦଉଛନ୍ତି ପଇସା ଦଉନାହାନ୍ତି ଯାହା ପଇସା ଅଛି ଏପଟ ସେପଟେ ଖର୍ଚ ହେଇଯାଉଛି ତ ଛାଇଦେନି ଆଉ।
ଉହୁଁ।
ମତେ ଭଲ ଲାଗୁନି। ଆରେ ଆଜି କ୍ୟାରମ ଖେଳୁଥିଲି
ହୁଁ।
ଚାରଙ୍ଗ ଖେଳୁଥିଲି ଆରେ ସେ ଗୋଟେ ଝିଅ ଟା ହେଲା ମାନେ ବାରମ୍ବାର ବାରମ୍ବାର ବାରମ୍ବାର ବାରମ୍ବାର ମୋ ସହିତ ମାନେ ପକେଇଲା ଚାସ ପକେଇଲା। ମୁଁ ତାକୁ ଫାଷ୍ଟ ହରେଇଲେ। ମୁଁ ତାକୁ ହ୍ୟାକ୍ ବି କିଣିଲି। ମୁଁ ତାକୁ ହରେଇଲି। ତାର ଲେବଲ୍ ସେଇ ମାନେ ଆ ଷାଠିଏ ନା ବାଷଠି ଥିଲା। ମୋର ଠିକ୍ସେ ମନେ ନାହିଁ ହେଲା, ନାଁ ଟା ମନ ଅଛି। ରୀତିକା ନା କଣ, ଏମିତି ଗୋଟେ କଣ ଟା ଗୋଟେ?
ହୁଁ।
ହେଲା, ମୁଁ ତାକୁ ତିନି ଚାରିଥର ଖଣ୍ଡେ ହରଇଲି। ଲଗାତ ହଁ ଏମତି ହାଏ, ଇଏ ସେ ଆଡୁ ସାଡୁ ହେଲା ତା ସହିତ ମାନେ ପୁଣି ପାଞ୍ଚ ଛଅ ଥର ଖଣ୍ଡେ ଲଗେଇଲି। ମାନେ ପୁଣି ଦଶ ହଜାର ଟେବୁଲରେ ଛଅ ଥର ଯାକ ସିଏ ହାରିଲା। ତଥାପି କୁଣ୍ଡାକୁଛି କିଣିବାକୁ ଭାଇସ ମୁଁ ତାକୁ ଲାଷ୍ଟକୁ ପଚାରିଲି ତୋ ପାଖରେ କେତେ କଣ ସିଏ ମୋ ପାଖରେ କଏନ ସରିଆ ସରିଆ ହେଇଗଲାଣି। ମୁଁ କଇଲି ଥରେ ପକଉଛିୁ କଣ ପୁଣି ହାରୁଚୁ ତି? ନା ମତେ ଭଲ ଲାଗୁଛି। ଭାଇ ଅଲଗା ପ୍ରକାର ଲେଜେଣ୍ଡା, ଭାଇ। କଏନ ଖେଳିବା ପାଇଁ ଖେଳେ ନା ଆଉ। ସିଏ କହୁଛି ନାଇଁ ମତେ ସେ ଭଲ ଲାଗୁଛି। ମୁଁ ହାରିଲା ବେଳକୁ ଭଲ ଲାଗୁଛି। ଆ ଚକୁ ତ କଣ କାଲି, ଏ କାଲି ବା ମୁଁ ଜଣଙ୍କ ପାଇଁ ହ୍ୟାକ୍ କିଣି ଦେଲି। ଜାଣ୍ଲୁ। କାଲି ଯୋଉ କଉନଥିଲି ମା ଗୋଟେ ପିଲାଟା ସାଙ୍ଗ ଯିଏ ନାଇଁ। ତା ପାଇଁ କାଲି ହ୍ୟାକ୍ କିଣିଦେଲି। ହ୍ୟାଲୋ। ହଁ।
ତମେ ତ ଆଉ ଆସୁନ ଜମା ଖେଳିବାକୁ ମଜା ଆସୁନି। ମୁଁ ବି ଆଉ ଖେଳୁନି।
ନାଇଁ। ମଜା ଆସିବ କୋଉଠି ଗୋଟେ ଜିନିଷ ଗଲେ। ଭାଇ ବାହାରେ କି ପବନରେ ଭାଇ କହନି କହନି।
ହୁଁ, ସେଇ ପବନ ହଉଛି। କବାଟା ବାଡେଇ ହଉଚି। ଯାଇଥିଲି କବାଟଟା ଦବାକୁ ଆଉ।
ଭାଇ ଅଲଗା ପ୍ରକାର। ଭାଇ ଏଇ ଭଳିଆ ପବନ ଖାଲି ଦରକାର।
ହୁଁ।
ଭାଇ, ଅଲଗା ପ୍ରକାର ଅଛି। ମଜା ଲାଗୁଛି ଛାତ ଉପରକୁ ଯାଉଛି। ଆହୁରି ଜୋରେ ପବନ ପିଟିବ। ଓହୋ, ମୁଁ କହିଲି କ୍ୟାରମରେ ଏବେ ଗୋଟେ ଅଫର ଆସିଚି।
କଣ?
ସାତଶହ ଟଙ୍କାରେ ହେଲା ହ୍ୟାକ। ସାତଶହ ଟଙ୍କାରେ ସାତ ଦିନ, ସରି। ସରି ସରି ସରି। ତିନିଶହ ଟଙ୍କାରେ ସାତଦିନି। ଦିଟା ଡିଭାଇସ୍ କନେକ୍ଟ। ତିନିଶହ ଟଙ୍କାରେ
ହୁଁ।
ସାତ ଦିନି। ଦି ଦିନି ମାନେ ଓବି। ହଁ, ତିନିଶ ଟଙ୍କାରେ ଦି ଟା ଡିଭାଇସ୍ କନେକ୍ଟ, ମାନେ ଦି ଜଣ ସେ ହ୍ୟାକକୁ ୟୁଜ କରିପାରିବେ। ମାନେ, ଯେମିତି ମାନେ ଜିଓ ହସ୍ ଷ୍ଟାର ମାନେ ତୁ ଗୋଟେ ଟିଭି ଗୋଟେ ମୋବାଇଲ ଯେମିତି କନେକ୍ଟ କରୁଚୁ, ସେମତି ହ୍ୟାକରେ ଦିଟା ଦିଟା ଡିଭାଇସ୍ ହେଇପାରିବ। ମୁଁ କହୁଚି ଅଢେଇଶହ ଅଢେଇଶହ ୟେ ସରି ଦେଢଶହ ଦେଢଶହ ଦେଇ ଦେଇକି ଆମେ ଆଣିଦବା, ତୋର ମୋର ୟୁଜ୍ କରିବା, ଖେଳିବା।
ଆ
ନା କଣ କହୁଛୁ?
ହଁ, ହଉ ଆଉ ଆଣିଦେ। ଆଉ ଗୋଟେ ଆଉ କଣ?
କିଣିବା।
ହୁଁ।
ହଁ ହଉ ନାଇଁ ମୁଁ ଭାବୁଚୁ ଆଗକୁ ମୁଁ ଯଦି ମତେ ଯଦି ସେଲୱାର ଆଇଫୋ ମିଳିଯାନ୍ତା ନା ତ ମୁଁ ସେଲ କରନ୍ତି ଫୁଣି ବହୁତ କମ୍ ପ୍ରାଇସରେ ଆକଚୁଆଲି ହ୍ୟାଗର ରିଅଲ୍ ପ୍ରାଇସ୍ ହଉଛି ଫିଫ୍ଟି ରୁପିସ୍। ଏଇଟା ହଉଛି ରିଅଲ ପ୍ରାଇସ୍ ଯିଏ ବି ଯେତେ ଯୋଉଠୁ ବି ରିଅଲ ପ୍ରାଇସଟା ହଉଚି ଫିପ୍ଟି ରୁପିଜ ତାପରେ ଏମାନେ ନିଜ ହି ହିଶାବରେ ବଢଉଛନ୍ତି ଶହେଅଶୀ ଶହେ ନବେ ଦୁଇଶହ ଅଢେଇଶହ ପାଞ୍ଚଶହ।
ହୁଁ ହୁଁ।
ତ ଏମାନେ ନିଜ ହିସାବରେ ବଢଉଛନ୍ତି ଆକ୍ଚୁଆଲି ପ୍ରାଇସ୍ ଟା ହଉଛି ପଚାଶ ଟଙ୍କା। ସେଲର ମାନଙ୍କ କିଣିବା ପ୍ରାଇସ୍ ଟା।
ଏ ଅଧିକ ଟଙ୍କାରେ ବିକିଲେ ପ୍ରଫିଟ୍ କରିବି ଆଉ।
କଣ କହୁଚୁ ଆମେ ସେଥିରେ ରହିଯିବା କି?
ନାଇଁ ନାଇଁ ମୁଁ ସେ ଧନ୍ଦା କରିବାକୁ ଚାହୁଁନି।
ସେ କିନ୍ତୁ ରିକ୍ସ ଅଛି।
ହୁଁ।
ହୁଁ।
ବିଜନେସ୍ ମାନ ରିସ୍କ କୋଉ ବିଜନେସ ରିସ୍କ ନାଇଁ।
ହଁ ହଁ ଭାଇ ମଜା ଲାଗୁଛିରେ ଭାଇ ଛା ଛାତ ଉପରେ ମଜା ଲାଗୁଚଛି ତୁ ବି ପଳେଇଆ ଏଇଠି ଠିଆ ହବା କି ପବନ ହଉଛି।
ହୁଁ ଉଁ।
ଆରେ
ହଉ ଜିଆ ଆଉ ଟିକେ ପବନ ପବନ ହଉଛି ଜିଆ ଉପରେ ବ
ଆଗକୁ ତାହେଲେ ମେଘ ଆଉଛି ବୋଧେ?
ଏଇଁ।
ଆଜି ମେଘ ହେଇପାରେ ମତେ କିଆଁ ଅନୁମାନ ଲାଗୁଛି ମାନେ ସମ୍ଭାବନା ଅଛି ମେଘ ହବାର।
ହୁଁ ମତେ ବି ଲାଗୁଛି ହବ ବୋଧେ।
ଆହା ମାନେ ମଜା ଲାଗୁଚିରେ ଭାଇଆଜି ଛାତ ଉପରେ ଛିଡା ହବାକୁ। ଆଗ ମୋ ଭାଗ୍ୟ ଭଲ ଆଜି ପେଣ୍ଟ ପେଣ୍ଟ ସାଟ ସଫା କରିବ ବୋଲି ଭାବିଥିଲି ପେଣ୍ଟ ଶାଟ ବି ସଫା କରିନି ନହେଲେ ଉଡିଆଡି ଯାଇଥାନ୍ତା। ଆରେ ଭାଇ ଘର ଲୋକ ମାନ ମୋ ପେଣ୍ଟ ସାର୍ଟ ତୋଳୁନାହାନ୍ତି ସିଏ ଉଡି ଉଡିକି ଯାଇ କୁଆଡେ ଯାଇ ପଡୁଛି।
କୁହ ତମ ପେଣ୍ଟ ଶାଟ ସଫା କିଏ କରେ ଘରେ?
ପେଣ୍ଟ ଶାଟ ମୁଁ ମୋର ସଫା କରେ କିନ୍ତୁ ତୋଳିଲା ବେଳେ ମୋର ସେଦିନ ଗୋଟେ ମନେ ଅଛି ବର୍ଷା ଜୋରରେ ହେଲା ମୁଁ ଘରେ ଫୋନ କରିଦେଇଛି କି ମୋର ପ୍ୟାଣ୍ଟ ସାର୍ଟ ଅଛି ତ ଉପରେ ଶୁଖିଛି ଯାଅ ତୋଳିବ ତୋଳିବ ବୋଲି ସିଏ ମୋ ପେଣ୍ଟଟା ତୋଳି ନାହାଁନ୍ତି ତାଙ୍କୁ ଲାଗିଲା ସେ ଆମର ସାଇଟ ଘରେ ଜଉ ରଉସନ୍ତି ତାଙ୍କର ପେଣ୍ଟ ବୋଧେ। ସେ ତୋଳି ନାହାନ୍ତି ସିଏ ଯାଇକି ଉଡିକି ଯାଇକି କୁଆଡ଼େ କୁଆଡେ ପଇଲା ଭାଇ ମୋର ହାଫପ୍ୟାଣ୍ଟ ଯୋଡଡେ ଯୋଡେ ଡ ପଳେଇଲା। ଭାଇ ମୁଁ ସେ ଦିଦିନି ଖଣ୍ଡେ ଗାମୁଛା ପିନ୍ଧିକି ବୁଲିଛି। ଭାଇ କି ହଇରାଣ କୁହନି କୁହନି ପୁଣି ଥରେ ଗଲି ଆଉ ଗୋଟେ ନୂଆ ପ୍ୟାଣ୍ଟ ଆଣିଲି ତାପରେ ଆଛ
କଣ କଥା ଆଉ।
ହୁଁ। ମୁଁ କହିଲି ଚାଲୁନ ଟିକେ ଏଇନା କଉଠି ଯିବା ଏଇନା ପ୍ୟାଣ୍ଟ ଶାର୍ଟ କିଣିବାକୁ ମୋର ଟିକେ କିଣା କିଣି କରିବାର ଅଛି ଆଗକୁ ଟିକେ ବାହାଘର ତାଙ୍କର ବୁଝିବା।
ଚାଲୁନୁ ଏକ୍ସ ଏକ୍ସପ୍ଲେନେଟ ଯିବା।
ସେ ଇଛାପ୍ଲେନେଟ ଅଧିକ ନେବେ ମାନେ ଯୋଉଠି କମ ନେବେ।
କାମ ନେବେ ଆମର ଏଇ ଯେଉଁ ଅଛି ଦୋକାନ କୋଉଠି କହିଲ। ଆମର ଅମ୍ବର ଅମ୍ବର ଖୋଲୁଛି ଏ ପାଖରେ ଗୋଟେ ସାମନ୍ତରାପୁର ଅମ୍ବର ରବିଟଗିଜ।
ଅମ୍ବର ନୁ
କମ୍ବର ଭଲ ନୁ
ହାଁ ସାଢେ ଅମ୍ବର ଫମ୍ବର ସାଡେ ଅଧିକ ପଇସା ନେବେ।
ମୋର ତ ଯେତେବେଳୁ ଆସେ ଅମ୍ବର ରୁ ଆସେ ଅ ନ ଯୁଡିଓ ଚାଲ ଜୁଡିଓ।
ହଉ ମୁଁ ଏଇନା ବାହାରିଲି ଆଉ ରଖୁଛି ମୁଁ ବାହାରୁଛି।
ହଁ ହଁ